ହ୍ୟାଲୋ।
ହଁ।
ହୁଁ ହୁଁ ଟିକିଏ ଲେଟରେ ରିପ୍ଲାଏ ଦଉଛୁ।
ନା ନା ମୁଁ ମଉସା ଦିଇ ଥର ଫୋନ କରିଥିଲେ ତ ଆଉ ସିଆଡୁ ମୁଁ କଲ ବ୍ୟାକ୍ କରିଥିଲି ପୁଣି କଲ୍ ଆସିଲା ତ ସେ ଆଉ
ଓ ହୋ ହୋ।
ହୁଁ।
ମୁଁ କହିଲି କଣ ରଥଯାତ୍ରା ଏଥର ପ୍ଲାନ୍ ହେଇଛି ନା ପୁରୀ ଯିବା ପାଇଁ?
ନା ମ ରଥଯାତ୍ରା କଣ ପୁରୀ ଯିବୁ ଏବେ ପା ଯାଇଥିଲି ଆଉ ପୁଣି କେତେଥର ଯିମି କି?
ପୁରୀ ଯାଇଥିଲୁ କାଇଁ ଫଟ ଫଟୋ କିଛି ଛାଡ଼ ନଥିଲୁ ମୁଁ ଦେଖିନି।
ନା ଛାଡି ନଥିଲି କଣ ଛାଡମି ଖାଲି? ଯାଇଥିଲି ବୁଲି। ହଁ ଇ
ହଁ ତୁ ତ ଯାଇଥିଲୁ ନା କଣ ହଁ ସେ କଲେଜ ଟାଇମ୍ ରେ ଯାଇଥିଲୁ ବା।
ନା କଲେଜ ଟାଇମ ରେ ନୁହେଁ। ଏଇ ମେ ଏକୋଇଶ ରେ ଯାଇଥିଲି ବା, ଏକୋଇଶି ବାଇଶି ଆଡକୁ। ମାସେ ହେଇଛି ନା କଣ ପନ୍ଦ ଦଶ ପନ୍ଦର ଦିନ କୋଡ଼ିଏ ଦିନ। ଲୋକ ଅଧିକ ଗରମ ହଉଛି ହୋଟେଲ ନାହିଁ ଏତେ ରୁମ ନାହିଁ।
ହଁ ହଁ। ଲୋକ କେମିତି ପ୍ରବଳ ଭିଡ ହଉଛନ ନା?
ହଁ ଭିଡ ପ୍ରବଳ ହଉଛି ରଥଯାତ୍ରା ପାଇଁ କାମ ଚାଲିଛି ରଥ କାମ ଭିଡ ଅଲଗା ପ୍ରକାର।
ହଁ ହଁ। ଏ ଯୋଉ ସୋସିଆଲ ମିଡ଼ିଆ ଆଇଲା ସୋସିଆଲ ମିଡ଼ିଆ ପାଇଁ ଲୋକ ଜାଣିଗଲେ ନା ହେଦେ ସବୁବେଳେ ଆସୁଛନ୍ତି ଏବେ। ଆଗରୁ ଏତେ ମୁଁ ନିଜେ ଯାଇଛି ପୁରୀ ମନ୍ଦିର ବୁଲିବାକୁ ଏତେ ଲୋକ ଆଗରୁ ଆସୁନଥିଲେ, ଏବେ ପ୍ରବଳ।
ଆଉ ଭାଇରାଲ ହଉଛି ଭାଇରାଲ ନୁହଁ ମେନେ ଲୋକ ଇଏ ହଉଛନ୍ତି। ଅଧିକ ଲୋକ କହିଲା ବେଳକୁ ଲୋକ କହୁଛନ୍ତି ଅଧିକ ଲୋକ ଚାଲ ଯିବା ବୁଲିକି ଆସିବା।
ହଁ ହଁ। ଇନଫ୍ଲୁଏନ୍ସର ର ସଂଖ୍ୟା ପ୍ରବଳ ବଢ଼ିଯାଉଛି ନା ସେଇଥିପାଇଁ ଆଉ।
ହଁ ବା।
ଆଗରୁ ଏତେ ନଥିଲା ବା। ମୁଁ ନିଜେ ଯାଏ ଦୁଇ ହଜାର ଅଠର ମସିହାରେ ଯାଇଥିଲି ଅ ଗୋ ଟେ ମିଠି ଭିତରେ ଯାଇଥିଲି ଦର୍ଶନ ହେଇଥିଲା ମୋର ହେନେ ମୁଁ ସିଧା ମୁଁ
ଥିବ ଭିଡ ରେ ଥିବ ହେଟା କଣ କହି ଏବେ କଣ କେବେ ବି ଅଧିକ ଲେଟ ରେ ଅଧିକ ଏବେ ଟିକେ ଏବେ ଭିଡ ହଉଛି ମେନ ଟିକେ ଲୋକ ବାକ ଟିକେ ଏଇ ରଥଯାତ୍ରା ପାଇଁ ଇଏ ଉଁ ଟାଇମ ଟା ସିଏ ହବ ଆଉ ନହେଲେ ଲୋକ ଉଁ କଣ ଫାଙ୍କା ହଉନାହିଁ ମୁଁ ବି ଯାଇଛି ଯାହାର ଏଇ ପାଞ୍ଚ ମାସ ତଳେ ଯାଇଥିଲି। ଅ ଚାରି ପା ପାଞ୍ଚ ମାସ ତଳେ ମୁଁ ବି ଯାଇଥିଲି ଆରାମ ସେ ଦର୍ଶନ କରିକି ଆସିଲି ଫାଙ୍କା ଥିଲା ଏିତେ ବି ଭିଡ଼ ନଥିଲା। ଏବେ ଟିକେ ଅଧିକ ଭିଡ। ଏବେ ବି ଫାଙ୍କା ହଉଛି କିନ୍ତୁ ଲେଟ୍ ନାଇଟ୍ ରାତି ଦଶଟା ଏଗାରଟା ଏଗାର ସାଢେ ଏଗାରଟାେଳକୁ ଯାଇକି ଫାଙ୍କା ହଉଚି
ତ ଦେଖିଛି ଗୋଟେ ଗୋଟେ ଦିନ ରାତି ବାରଟା ଦିଇଟା ରାତିରେ ବି ଭିଡ଼ ଥିବ
ହଁ ସେଟା କଣ କହିଁ ହବ ଗୋଟେ ଲୋକ ପ୍ରାୟ ଶନିବାର ରବିବାର ଭିଡ ରୁହେ ଶନିବାର ରବିବାର ଏଇ ଦି ଦିନ ପ୍ରାୟ ଭିଡ ରୁହେ ସବୁ ହୋଟେଲ ବୋଟିଲେ ପୁରି ତାର ଯିଏ ଛୁଟି ଫୁଟି ରହିଲା ସବୁ ଆସନ୍ତି ସେ ସେଇ
ହୁଁ ହୁଁ ତାପରେ ଭିଡ ରହୁଛି ତାପରେ ସବୁଆଡେ କୋନ କହ ଷ୍ଟିଲ୍ ବ୍ୟାରିକେଡ ଲଗେଇ ଦଉଛ ନା ଆ ସେଇଇ ତ ଲାଇନ୍ ଲାଇନରେ ଯିବୁ କେତେ ଇଏ ବିରକ୍ କଲେ ମାନେ ଦେଖିଲି ଆଉ
ଏତେ ଲୋକ ଆଲେଣି ଯଦି ବାରିଏ ନହେଲେ ସବୁ ଏକାଥରେ ପଶିବୁ କୋଉଠି ଜାଗା ହେବେ ଧୀରେ ଧୀରେ କରିକି ଛାଡ଼ନ୍ତି ଆଉ ମେନ୍ ଟିକେ ପୂର୍ବ ଦ୍ୱାରରେ ହଁ ମେନ୍ ଟିକେ ପୂର୍ବ ଦ୍ୱାରରେ ଟିକେ
ହଁ ପୂର୍ବ ଦ୍ୱାରରେ ପ୍ରବଳ ଭିଡ଼ ରହିବ ହ୍ୟାଲୋ
ହଉଛନ୍ତି ନା
ହ୍ୟାଲୋ
ଆ ଶ୍
ମୁଁ କହିଲି ପୂର୍ବ ଦ୍ୱାରରେ ସବୁଠୁ ବେଶୀ ଭିଡ଼
ହଁ ବା ଆଉ ତିନିପଟ ଦ୍ଵାରରେ କମ କମହଉଛନ୍ତି ଏତେ ହଉନାହାନ୍ତି
ହଉଛନ୍ତି ଆଉ ସିଏ କଣ କହୁଛି ନା ବେଳେ ବେଳେ ସେ ଦ୍ୱାର ଉ ମୁ ହ ହ ନାଁ ସେମିତି କହିଲେ ମନ୍ଦିର ଟା ତ ପୁରା ବାଇଶ ପାହାଚ ନୁହେଁ ହଁ ସେଇଟା ଗୋଟେ କହିଲୁ ଠିକେ ଆଉ ସିଂହ ଦ୍ୱାର
ହୁଁ ସିଙ୍ଗଦ୍ୱାର ଅରୁଣ ସ୍ଥମ୍ଭ
ତାପରେ କଣ କଥା ଜାଣିଛ ନା ବେଳେ ବେଳେ କେ ପଶ୍ଚିମ ଦ୍ୱାରଟା ଖୋଲଛନ୍ତି। ତ କେତେବେଳେ ଦକ୍ଷିଣ ଦ୍ୱାରର ଟାକୁ ବି ବନ୍ଦ କରିଦଉଛନ୍ତି।
ହଁ ହଁ
ଅଳ୍ପ ସମୟ ପାଇଁ ଖୋଲୁଛନ୍ତି। ବନ୍ଦ କରିଦଉଛନ୍ତି ଆଉ ଲାଭ କଣ ଯାଇକି ପରମାନେଣ୍ଟ ତାଙ୍କୁ। ଖୋଲୁନାହାନ୍ତି। ବା
ହୁଁ
ଏ ସବୁଆଡ଼େ ଭିଡ଼ ଏ ଆଗରୁ ଆନନ୍ଦ ବଜାରରେ ମାନେ ଜାଗା ମିଳି ଯାଉଥିଲା ବସି ଖାଇବାକୁ। ଏବେ ଆନନ୍ଦ ବଦାର ବଜାର ଜାଗା ମିଳୁନି ବୋଲି ସେଇଠି କଣ କରୁଛନ୍ ନା ମାନେ।
କିଏ କହିଲା ଜାଗା ଅଛି ଅଛି ଅଛି। ପା ମୁମ୍ ଯାଇଥିଲେ କହୁଛି ଖାଇକି ଆସିଲେ ଆରାମ ଶା ଫାଙ୍କା ପୁରା ଏତେ ଲୋକ ନାହାନ୍ତି। ଆରାମସ
ଫାଷ୍ଟ ଫାଷ୍ଟ ଟା ଟିକେ ଭିଡ଼ ହବ କାରଣ ଅଭଡ଼ା ଆସୁଛି ଦିଟା ଅଢ଼େଇ।
ଫାଷ୍ଟ ଫାଷ୍ଟ କୋଉଠି ମୁଁ ତ ଆ -ଖାଇଥିଲି। ରାତି ଆଠଟା ସାଢେ ଆଠଟା ହବ ନଅଟା ହବ ପାଖ ପା
ତି ମୁଁ ଖରାବେଳଳେ କଥା କହୁଛି।
ଆ ଖରାବେଲଟାରେ ଭିଡ ହୁଅନ୍ତିନି ନା ଖରାବେଳଟା ଖାଇବା ଟାଇମ ହିଁସବୁ ମନ୍ଦିର ଭିତରେ ଥିବେ ଏକାଥ ରେ ଖାଇବେ।
ହବା ତାପରେ ସେ କଣ କରୁଛନ୍ତି। ନା ପଦାରେ ଆଣିକି ବିକୁଛନ୍ତି।
ହଁ ପଦାରେ ଆଉ ବିକିବେନି ନା ପଦା ତ ପ୍ରାୟ ସବୁ ବି ଠି ହଉଛି ସବୁ ଯାଉଛି ଯୋଉ ମ ମନେକର କାହା ଘରେ କି ମନ୍ଦିରରେ କୋଉଠି ଗୋଟେ କାମ ହେଲା ଲୋକ ଅଭଡ଼ା କୋଉଠି ଆଣିଛନ୍ତି ଏଇ। ପଦାରୁ ଜିଆ ଯା ଆଶୁଛି ସେଇଠୁ ସବୁନଉଛି
ଏ ସିଏ ଆଗରୁ ତାଙ୍କୁ କୁଆ ହେଇଥିବ ସକାଳୁ ଆଡ଼ଭାନ୍ସ ଦିଆ ହେଇଥିବ କି କାମ ସରି ଥିବ। ତୁ ଯିବୁ ଖାଲି ଆଣିବୁ
ହଁ ବା
ହଁ ଏଟା ତ ହେଉଛି ମୁଁ ଦେଖିନି ଦେଖିଛି ଏ ବେଶୀ କହିବାକୁ ଗଲେ ମୋ ମତରେ ଦ ଖାଇବ ଚାରିଟା ବେଳକୁ ଠିକ୍ ଏଇ ଦୁଇଟା ତିନିଟା ଅଢ଼େଇଟା ବେଳେ ବା ଅବଢା ଆସୁଛି ଡାଇରେକ୍ଟ ଫ୍ରେଶଟା ପୁରା।
ହଁ ଅଡେଇ ତ ତିନିଟା ବେଳେ ଆସେ।
ଆ ମୁଁ ତ ମୁଁ ତ ଏଇ ରିସେଣ୍ଟ ଯାଇଥିଲି। ଦୁଇ ହଜାର ଚବିଶ ନା ପଚିଶ ରେ ଯାଇଥିଲି। ଗରମ ଦିନରେ ଯାଇଥିଲେ କହନା କହନା ଅଭଢଡା ମୁଁ ଭାବିଲି। ଖରାବେ ଖାଇଦେଲେ ଠିକ ଅଢ଼ଇଟା ବି ବସିଥିଲାଉ। ତିନି ନଅଟାରେ ବି ପୁଣି ଯାଇଥିଲୁ ଠାକୁର ଦର୍ଶନ କରିବାକୁ। କଲି ମୁ ଭାବିଲି ଆଉ କିଛି ତ ଖାଇହବନି ମୁଁ ଏ ଭାବିଲି ଏଇ ଅଭଢ଼ା ଖାଇଦେଉି ବିଶ୍ୱାସ। କରିବୁନି ସେ ଡାଲି ଟା ପୁରା ଫେଣ ହେଇଗଲାଣି। ଆଉ ଜାଣିଛୁ ତ ଡାଲି ଫେଣ ହେଇଗଲା ମାନେ ଜାଣନ୍ତେ ନଷ୍ଟ ଜାଣିକି ଆଉ ଖାଇହବନି ତାକୁ ଆଉ।
ନାଇଁ କ ଠାକୁରଙ୍କ ଜିନିଷ ଏଇ ନହଁ କିଛିଟା ଜାଗାରେ ସେ ରଖ। ଦଉଛନ୍ତି କାଲିର ବବନର। ଅବଶ୍ୟ ରୁହେନି କିନ୍ତୁ କିଛିଟା ଜାଗାରେ ରଖିଦଉଛନ୍ତି ଯି ରଖିଦଉଥେ କି ଜାଣ।
ହଁ ବା ସେ ଶୀତ ଦିନରେ ଡାଲି ଏତେ ନଷ୍ଟ ହେବନି। ଶୀତ ଦିନରେ ସବୁ ଖାଦ୍ୟ ରହିଥିବ ଫ୍ରେସ ହେଇକି।
ଏଇଆାଉ ଛତିଆରେ ବି ଜୟ ହେଲା। ଭଲ ଦିଅନ୍ତି ନା ଖାଇବା।
ହଁ ଭଲ ଲାଗେ ଆଉ ଗୁଡା ଖାଇବୁ ଦେଛି। କଣ କଣ ମୁ କରୋନା ମନ ଅଛି।
ତୁ କେତେ ଦିନ ତଳେ ଯାଇଥିଲୁ କି।
ତ ଯାଲି କଣ ଦିଅନ୍ତି ଦେଖି କାହାକୁ ମୁଁ ଯାଇଥିଲି। କେବେ ମୋର ଆଉ ମନେ ଅଛି।
ଓହୋ। ଚାଲ ଚାଲୁ ହେଲେ ତ ତୁମ ଘରଟେ ସେଆଡ଼େ। ଆ ଓ ମୋ, ଅଜିତ, ମହାବୀର, ଅଛି ମୁଁ ଅଛି ଚାଲିଲୁ ଯାଆନ୍ତେ।
କୋଉଠିକ କି?
ସତଆ ଏବେ କୁଆଡେ ଦେଖିଆ କହିବି ଆଉ। ହଁ ହଁ। ହେଲେ କହିବି ଯଦି କାଁ କ ଆଗ କହିବି।
ହଁ। ତୁ ତ ସେଇଠି ତୁମ ଘର କୋଉଁଠି ତମର କୁଆଖିଆ ନା ଚଣ୍ଡଖୋଲ?
ହଁ ଯିବ ଆଉ ଛାଡ ସେ କଥା।
ଓହୋ।
ହଁ। ହୁଁ ଆଉ।
ଆଉ କଣ କରିବା।
ହଁ। ହ।
ଆଉ କ ଣ କରିବା ବର୍ଷାଟା ତ ହେଲାନି ଆଉ।
ବର୍ଷା ତ ନାହିଁ ବର୍ଷା ଉଠେଇଲା କୁଆଡେ ତାର ପଳଉଛି କଣା ନାହିଁ ଆଉ ତ କହ।
ହଁ।
ହୁଁ ହୁଁ। କଣ କରିବୁ ବର୍ଷା ଏମିତି ଉଠେଇଲା ପବନ ଦେଲା ତିନିଟା ସାତ ତିିଟା ଚାରିଟା ବେଳୁ।
ହଁ।
ହେଲା ଚାଟ ଆଳୁ କଥା ହେଲା ଯେ,
ହଁ ସେଏ ବି ଗୋଟେ ଗଉ କଣ କରିଆ।
ଛାଡ଼।
ଆଉ କିଏ କଣ ତୋତେ କୋଉ ସାଙ୍ଗ ସାଙ୍ଗ ଫୋନ କରିଥିଲେ ନା ଆଉ କେହି କଲ୍ କରୁନାହା।
ହୁଁ।
ହ୍ୟାଲୋ। ମୁଁ କହିଲି ଆଉ କୋଉ ସାଙ୍ଗ କିଏ ତୋତେ ଫୋନ ଫାନ୍ କଲେଣି ନା ନା ଆଉ କେହି କରିନାହାନ୍ତି।
ହୁଁ ଓମ୍ କରିଥିଲା।
ଓ ହୋ।
ସେତେବେଳେ କରିଥିଲା ମୁଁ କାଟି ଦେଇଛି ଆଉ କଲ୍ ବ୍ୟାକ କେତେବେଳେ କଲି କି।
ଓମ୍ ଅଜିଦ୍ ଆଉ କେହି ନୁହନ୍ତି।
ହଁ କରୁଛନ୍ତି ସେମିତି ଆଉ କଣ ଏଠି କଣ ପର୍ଟିକୁଲାର ସମସ୍ତଙ୍କ ନାଁ ଗଣି କି କହିବି ନା କଣ ଏଠି।
ମୁଁ ଚାଲିଚି ଟିକେ ଥଣ୍ଡା ପବନ ଟା ଯା ହଉ ଦଉଛି। ନା ଗରମ ଯେମିତି ହଉଛି କଣ ନା ଥଣ୍ଡା ପନ୍ ଦଉଛି ବୋଲି ଟିକେ ବସିବା କଥା ମାନେ ରହିବା କଥା।
ହୁଁ।
ହ ହେଲା ଆଉ କଣ କହୁଚୁ।
ଆଉ କଣ କହିବା କହୁନୁ କହ।
କଣ ଚାଲିଛି ଏଇଆ ସବୁ ଦେଖାଯାଉ କଣ ହଉଛି ଆଉ।
କେତେ ଦେଖିବି ଦେଖି ଦେଖି ଦେଖି ଦେଖ ଦେଖି ଦେଖି ଦେଖି ଗଲାଣି। ଏବେ ଡାଇରେକ୍ଟ କରିବାର ଅଛି ହଁ ଡାଇରେକ୍ଟ କରିବାର ଅଛି। କ୍ୟାରିଅର୍ ବନେଇବାରେ ଅଛି କଣ ବନେଇବା ଆ ଦେଖିବା।
ବାସ୍। ଆଉ କଣ କହୁଛ କୁହ ହ ଖାଇବା ପିଇବା କଣ ରାତିରେ ଆଜି।
ରାତିରେ ଦେଖିଆ। ଇଚ୍ଛା ତ ହଉଛି ଟିକେ ଘୁପଚୁପ ଫୁପଚୁପ୍ ଚାଟ ଯାଇ ଖାଇକି ଆସିବା ଆଉ କଣ ଖାଇବୁ। ଗୁପଚୁପ ଚାଟ୍ ଖାଇକି ଆସିବା ଟିକେ ଆଜି ଇଚ୍ଛା ହଉଛି। ଭଲ ଲାଗୁନି ଏ ଗରମ ଦିନରେ ମୁ ଯେତ ତେ ଦେଖିଛି ଆ ଜଳିକିଆ ଯେତେ ଭଲ ନ ଲାଗୁ ଲାଗୁ କିନ୍ତୁ ଗୁପଚୁପ୍ ଚାଟ୍ ଆଇସ୍ କ୍ରିମ୍ ଏଇ ଦି ତିନିଟା ଖାଦ୍ୟ ମୋର ଗରମ ଦିନର ସବୁଠୁ ବେଷ୍ଟ। ହଁ ଆଉ କିଛି ଭଲ ଲାଗିବନି ଏ ଆଇଁଷ ମାଇଁଷ ଏତେ ବି ଖାସ ଲାଗିବନି ଆଇଁଷ ସବୁଠୁ ବେଶୀ ସୀ ଭଲ ଲାଗେ ମତେ ଶୀତ ଦିନରେ। ଶୀତ ଦିନ ମୋ ମୋ ପାଇଁ ସବୁଠୁ ବେଷ୍ଟ ସିଜିନ୍। ମାନେ ଖାଇବା ପିଇବା ସବୁ ହଁ ଆଁ। ହଁ ହଁ ନା ଆଉ ସବୁ ଭଲ ଅ ଅ କମ୍ବଳ ଭିତରେ ଶୋଇବୁ ଗରମ ତାପରେ ବୁଲାବୁଲି କରୁ ବି ଏତେ ତେ ଦେହକୁ ବାଧିବନି।
ସବୁଠି ବେ ତୁ ସେପଟ ଜାମୁ କାଶ୍ମୀର ଯା ଉତ୍ତରା ଯା ଆବେ ତୁ ବୃନ୍ଦାବନରେ ଏବେ ଯାଉନୁ ସାତ ଆଠ ଡିଗ୍ରୀ ସେଲସି ସେସ୍ ହେଇଥିବ ମୁଁ ବା ଯେବେ ଯାଇଥିଲି ସାତ ଡିଗ୍ରୀ ସେଲସିଅସ୍ ଛ ଡିଗ୍ରୀ ସେଲସିୟସ। ଡେଲି ମାନେ ଡେଲି ମୁଁ ତ ହଁ ମୁଁ ଯାଇଥିଲି ଜାନୁଆରୀ ଫେବୁଆରି ଜାନୁଆରୀ ରେ ବା ଯାଇଥିଲି ଏପଟେ ଥିଲା କିନ୍ତୁ ସେ ସେପଟେ ଅଧିକ ଛଅ ଡିଗ୍ରୀ ସାତ ଡିଗରୀ ପାଞ୍ଚ ଡିଗ୍ରୀ ଏଇଭଳିଆ ମାନେ ମୁଁ କଣ ଏଠୁ ସକ୍ସ ଖୋଲେ ନା ହାତରୁ ଗ୍ଲୋସ ଖୋଲେ ନା ଜାକେଟ ଖୋଲେ କିଛି ଖୋଲାଯାଏ ସବୁ ଖାଲି ଫୁଲ୍ ସାର୍ଟ ପିନ୍ଧଥିମି ଫୁଲ ପେଣ୍ଟ ପିନ୍ଧିମି ଗ୍ଲୋବ୍ସ ପିନ୍ତିମ୍ ସକ୍ସ ପିନ୍ତିମ୍ ତାପରେ ଚାଲିବା। ନହଲେ ହାତରୁ ଶୋଇଲା ବେଳେ ବି ମୁଁ ଗ୍ଲୋଭସ୍ ଫ୍ଲୋବସ ସବୁ ପିନ୍ଧିକି ଶୁଏ ସକ୍ସ ମାନେ ଫୁ ଟୋଟାଲି ଖୋଲିବାର ନାହିଁ।
ଏ ବାପ କାଇଁ କମ୍ବଳ ଫମ୍ବଳ ନଥାଏ କି ସେଠି ଶୋଇବାକୁ।
ଶୀତ ହବ ତୁ ଯୋଉ ଖଟ ଉପରେ ଶୋଇବୁ ଯୋଉ ବେଡସିଟ୍ ଟା ଉପରେ ଶୋଇବୁ ସେଟା ବା ଥଣ୍ଡା ଭଳିଆ ଲାଗିବ ବରଫ ଭଳିଆ। ସେଟା ବି ବରଫ ଭଳିଆ ଲାଗିବ ହାତ ଟିକେ ପଡିଗଲେ ବରଫ ଭଳିଆ। ହଁ ଆଉ ଥଣ୍ଡା ଟୋଟାଲି ଲାଗିବ ସଉୁ ପାଣି ଢାଳି ହେଇଛି କି ସେ ସେଇଠା ଟୋଟାଲେ ମୁଁ ପିନ୍ଧିକି ଶୋଇବି ମାନେ ସେ କେମତି ଲାଗିବ? ଆଉ ଘୋଡେଇ ଘୋଡା ହେକି ଦିଟା ତିନିଟା କମଳ ନେଇଥିଲି ଘୋଡେଇକି ଶୋଇଥିଲି ଦିଟା ଖଣ୍ଡେ। ସାଲେ ଗୋଟେ ଦିଇଟା କମ୍ବଳ।
ମୋତେ ହେଲା ଶୋଇବାବେଳେ ମାନେ କମ୍ଫର୍ଟେବୁଲ୍। ମୋର ଗୋଟେ ଶୋଇଲା ବେଳେ ମାନେ ମୋର ଗଞ୍ଜିଟେ ପ୍ୟାଣ୍ଟ ବାସ୍ ସେତିକି। ଆଉ କିଛି ମୁଁ ପିନ୍ଧିକି ଶୋଇଆକୁ ଭଲ ପାଏନି ଏତ୍
କିଏ ମନା କରୁଛନ୍ତି କି? ତୁ ସେଇଭଳିଆ ଜାଗାକୁ ଗଲେ ଅଟୋମେଟିକ ତୁ ପିନ୍ଧିବାକୁ ପଡିବ ପା ତତେ। ନହେଲେ ଫୁଲ ପ୍ୟାଣ୍ଟ ଫୁଲ ସାର୍ଟ ପିନ୍ଧିକି ଶୋଉଥିଲି ପୁଣି ସେ ଫୁଲ ସାର୍ଟ ଫୁଲ ପେଣ୍ଟ ତାଉପରେ ଜ୍ୟାକେଟେ।
ହୁଁ ହୁଁ।
ଏଇଆ ଚାଲିଛି ଦେଖାଯାଉ କଣ ହଉଛି? କେବେ ପୁଣି କୋଉଠି ଡୋରି ଲାଗିବ ଯିବା ଆଉ।
ସବୁଠୁ ଏଇଖିଣା ବର୍ଷା ଦିନ ଭିତରେ ସବୁଠୁ ମାନେ ଚବିଶ ଘଣ୍ଟା ବର୍ଷା ସବୁଠୁ ହବ କୋଉଠି କହନି ମେଘାଳୟରେ ଆ ଅରୁଣ
ତା ସାଢେ ରହୁଛିଲା ତ ପାହାଡ ଏରିଆ ରହୁଚି ପ୍ଲସ ଯୋଉ ବଣ ରହୁଚି ଜଙ୍ଗଲ ରହୁଚି ସେ ନାଇ ତୁ ଏଇଠି ବରଗଡ ଆଗକୁ ଟିକେ ଯାଉନୁ। ହରିଶଙ୍କର ଆଗେଇ ଯାଉନୁ ହରିଶଙ୍କର ଆଡେ ଯାଇଛୁ ନା? ସେପଟେ ଜାଗା ନଁ ଏକ ନମ୍ବର ଜାଗା ହରିଶଙ୍କର ଆଉ ଗୋଟ କଣ ଅଛି? ଗଲେ ସେଠିକି ଯିବାକୁ ପଡିବ ଯେମିତି କେଦାରନାଥ ଗଲେ ବଦ୍ରୀନାଥ ସେଟା ଆଉ ସେମିତି ହରିଶଙ୍କର ଯିବୁ। ସେଠିକି ଯିବୁ ସେ ଜାଗାଠୁ ତ ପୁରା ପାହାଡରେ ପାହାଡ଼ ଉପରେ ହେଲେ ସେଠିକି ଯେତେବେଳେ ଯିବୁ ସେପଟେ ଯେତେବେଳେ ଯିବୁ ବର୍ଷା। ପ୍ରାୟ ଟାଇମ ବର୍ଷା। ସେଟା ଜଙ୍ଗଲ ଭିତରେ ଟୋଟାଲି ପୁରା ପାହାଡ ଭିତରେ ଜଙ୍ଗଲ ଭିତରେ ଜଙ୍ଗଲ ଦେଇକି ଯିବୁ। ବଣ ଭା ଭାଲୁ ଲେଖାହଇଥିବ ତ ବଣ ଭଲୁ ଇଏ ସିଏ ହେଲା ମାନେ ଟୋଟାଲି ସେପଟେ ବି ବର୍ଷା ପାହାଡ ଏରିଆ ପ୍ରାୟ ଯାଗାରେ ବର୍ଷା। ଆଁ ହଁ ନାଚୁରାଲି ରହିବନି। ପାହାଡ ଜାଗାରେ ଚାରିଆଡେ ସେପଟେ ବର୍ଷା ଦେଖିବୁ ଯେତେବେଳେ ଯିବ। ଏପଟେ ବର୍ଷା ହଉନଥିବ ତୁ ବି ବାଟରେ ଆସିଲା ବେଳେ ଦେଖୁଥୁବୁ ସେପଟେ ବର୍ଷା ହଉଥିବ ଏପଟେ ବର୍ଷା ନଥିବ। ଦେଖୁଥୁବୁ ବର୍ଷା ହଉଥିବ ସେପଟେ ପୁରା ମୁଁ ଯାଇଛି ଦେଖୁଥିବ ଏପଟେ।
କେଉଁଝର ଏରିଆରେ ଦେଖିଛି ବଟ୍ ଅଁ କହିବ ଚଣ୍ଡିଖୋଲ ଆଡେ ମୁଁ ଯେତ୍ ତେବେଳେ ଏନ୍ଏଚ ରେ ଯାଏ ଦେଖେ ବଢ଼ିଆ ଲାଗେ ସବୁଠୁ ଚଣ୍ଡିଖୋଲ ଲାଇନରେ।
ହୁଁ ହୁଁ।
ନା